ହେଲୋ।
ହ୍ୟାଲୋ।
ହଁ ଭାଇ କଣ କରୁଥିଲେ?
ଭାଇ ଏଠି ଶୋଇଛୁ ଆଉ।
ଅ ହ ଆଉ ଖିଆପିଆ କଣ ସଇଲାଣି?
ନା ଖିଆପିଆ ସରିନି, ଖିଆପିଆ ହେଇନି ହବ ଆଉ। କଣ ହେଇଚି କେଜାଣି ଶୋଇକି ଫୋନ୍ ଦେଖୁଚୁ ଶୋଇକି ଆଉ।
ଆ ହାଏ। ମୁଁ ସେଇ କଥା ମୁଁ କହିଲି ଟିକେ ଭାଇଙ୍କ କଥା ମନେ ପଡିଗଲା ଭାଇଙ୍କ ସହିତ ଟିକେ କଥା ହେଇଯିବା ଆଉ।
ହାଁ ହଁ ହଁ।
ଆଉ ଭାଇ ମାନେ ମତେ ଗୋଟେ ସଂକ୍ଷିପ୍ତରେ ମତେ ଗୋଟେ ବର୍ଣନା କରି କୁହନ୍ତୁ ଯେ ଆପ ଣଙ୍କର ଆଜି ଆଜି ଗୋଟାଏ ଦିନର ମାନେ କାର୍ଯ୍ୟସୂଚୀ ସବୁ କଣ ରହୁଛି? ମାନେ ମତେ ଟିକେ ବର୍ଣ୍ଣନା କରି କହିବେ ଯଦି ମୁଁ ବହୁତୁ ଖୁସି ହେବି। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ହ୍ୟାଲୋ। ହ୍ୟାଲୋ।